ହ୍ୟାଲୋ, ହ୍ୟାଲୋ, ହଁ, ହଁ ଆସିଲା ଆସିଲା
ଏବେ ଆପଣ କଣ କରୁଚନ୍ତି?
କିଛି ନାଇ ବସିଚି।
ଓହୋ ଆଉ ଖାଇସାରିଲେଣି?
ହଁ ଖାଇଥିଲି। ଆପଣ ଖାଇବେ?
ହଁ ମୁଁ ଖାଇଥିଲି।
ଅ, ନାଇଁ ମାନେ ମୁଁ ପଚାରୁଚି କି ଆପଣ ଖାଇବେ କି ଚିପ୍ସ?
ଅଁ, ଚିପ୍ସ ହଁ ମୋତେ ଚିପ୍ସ ଭଲ ଲାଗେ କବାଟ କୋଉ ଚିପ୍ସ ଅ, ମାନେ ଆଳୁ ଚିପ୍ସ ନା ବଗେରା ଅଲଗା କଣ?
ଆଳୁ ଚିପ୍ସ।
ଆଳୁ ଚିପ୍ସ। ଆଳୁ ଚିପ୍ସ ର ସେ ଯୋଉ ପାନ୍ସ ଟଙ୍କିଆ ଯୋଉ ଲେଜ୍ ଆସେ ସେଇଟା କି?
ହଁ ହଁ।
ଅ, ଲେଜ୍ ଯୋଉ ମୋତେ ବ୍ଲୁ ଜରିଟା ଭଲ ଲାଗେ।
ଆଚ୍ଛା ଯୋଉ ପ୍ଲେନ୍ ଟା ବାକି ନାଇଁ ଅଙ୍କଲ୍ ଚିପ୍ସ ଟା ଅଙ୍କଲ୍ ଚିପ୍ସ ଟା ଭ
ହଁ, ହଁ। ଅଙ୍କଲ୍ ଚିପ୍ସ ଟା ଭଲ ଲାଗେ ବଟ୍ କିନ୍ତୁ ମୋତେ ଲେଜ୍ ର ସେ ବ୍ଲୁ ଜରି ବାଲା ଟା ଭଲ ଲାଗେ ତା ଫ୍ଲେବର୍ ଟା ଭଲ ଲାଗେ।
ହଁ ସେ ଠିକ୍ ସେଟା ଟିକେ ସଲ୍ଟି ଥାଏ।
ହଁ ସେଇଟା ଗୋଟେ ଆଉ ଗୋଟେ ଓନିଅନ୍ ବାଲା ଯୋଉ ଗ୍ରୀନ୍ ଜରିଟା ସେଇଟା ବି ଟିକେ ଭଲ ଲାଗେ ଆଉ। ଆଉ ଟମାଟୋ ଟୋଟାଲି ଭଲ ଲାଗେ ନି
ଏ ଟମାଟୋ ମିଠା ହେଇଯାଏ ଟିକେ।
ହଁ ମୋତେ ରାଗ ବାଲା ଟିକେ ଭଲ ଲାଗେ ନା, ରାଗ ଖାଇବାକୁ ଭଲ ଲାଗେ।
ଆଚ୍ଛା ଏମିତି ତାହେଲେ ତମେ ସ୍ପାଇସି।
ହଁ ଯୋଉ ଆଉ ଆପଣ ବ୍ରେକଫାଷ୍ଟ ସକାଳେ କଣ କରିଥିଲେ?
ଉଁ, ବ୍ରେକଫାଷ୍ଟ କିଛି ନାହିଁ ସକାଳୁ ଉଠିଲି ତାପରେ ନାଣ୍ଡି ବଗୁଲୀ ପାଣି ପିଇଲି।
ଆଜ୍ଞା ସେ ଚିଆ ସିଡ୍ ନା ଆଜ୍ଞା ସେଟା ଚିଆ ସିଡ୍ ନା ହଁ ହଁ। ଆପଣ କୁହନ୍ତୁ।
ବାକି ତାପରେ ଜିମ୍ ଗଲି। ଏବେ ଆଇ ଜିମ୍ ରୁ ଆସିଲି। ତାପରେ ତାପରେ କଣ ଖାଇଥିଲି ଭୁଲିଗଲି ହିଁ। ନାଇଁ ବି ବି ଖାଇଥିଲି। ହେଲା ହୁଁ ମ୍ୟାଗି ସବୁୁଠୁ ମେନ ଜିନିଷ ପାଣି। ଯାହା ବିି ଖାଉଛି ପାଣି ସବୁ। ସେମିତି ଆଉ।
ଆଜ୍ଞା। ପାଣିଟା ଆଗ ଦରକାର ଦେହକୁ ମୁଁ ଦିନକୁ ତ ମାକ୍ସି ଦିନକୁ ମାକ୍ସିମମ ମିନିମମ୍ ହେଇକି ମୁଁ ସେଇ ଗୋଟେ କି ଦି ବୋଟଲ ସାରୁଛି ମୁଁ ତ ବେଶି ପାଣି ପିଇ ପାରୁନି।
ନାଇଁ ପିଇ ପିଇ ପାରିବା ଟା ନାଇଁ ତମ ପିଇବାକୁ ପଡିବ
ମତେ ପିଇବାକୁ ଇଚ୍ଛା ହୁଏନି ପାଣି ମତେ ସତରେ ଭଲ ଲାଗେନି ହିଁ ହିଁ ପିଇବା ପାଇଁ ପାଣି।
ନାଇଁ ଜିନିଷ ଟା ସେଇଟା ନୁହଁ ଜିନିଷ ଟା ଏଇଟା ମାନେ ହାଇଡ୍ରେତେଡ ନହେଲେ ବଡି ଟା ଗରମ ହେବ ପେଟ ଗରମ ହବ ବହୁତ୍ କିଛି
ହଁ ଯେମିତି ଫେସରେ ଭାଉଜଙ୍କର ମୋର ଛାଡନ୍ତୁ ମୁଁ କହିପାରିବିନି କି
ହଁ ନାଇଁ ଆରେ ନାଇଁ ଆର ନାଇ ଆର ନାଇଁ ଆରେ ସେଇଟା ବି ଠିକ କଥା ପିମ୍ପଲସ ବାକି ମେନ୍ ଜିନିଷ ପେଟ ଗର ହୁଏ ଓକେ ୱାୟେ ବ୍ଲଡ ସେଲ୍ସ ଗୁଡା ସବୁ ମାନେ ଟିକେ ମାନେ କି ପଳା ମାନେ କି ମାନେ ମୁହଁରେ ମାନେ ନିଜର ବାହାର ସେଟା ୱାନ ବ୍ଲଡ ସେଲସ ରୁ ହିଁ ବାହାରୁଚି ଓକେ। ସୋ ସେଇଟା ପାଣିବି। ତମେ ଯଦି କଣ୍ଟ୍ରୋଲ କରିଦେଲ କି ମାନେ ତମେ ପାଣି ଏତିକି ମୁ ସପିସିଏଣ୍ଟ ପିଇବି।
ଆଜ୍ଞା ହଉ ତାେଲେ ମୁଁ ଆପଣଙ୍କ କଥା ମାନି କିଛି ଗୋଟେ ଟ୍ରାଏ କରିବି ପାଣି ପିଇବା ପାଇଁ ଆଉ ଆପଣ ମୋତେ କୁହନ୍ତୁ ଆଉ ଆପଣଙ୍କର କୋଉ କଣ କରିବାକୁ ଭଲ ଲାଗେ ମାନେ ହବିଜ ବଗେରା?
ହବିସ ତ ମୋର ଅଛି ଡ୍ରଇଂ ତାପରେ ବେଳେ ବେଳେ ମାନେ ଭାଇ ଗୀତ ବଜାଉଥାଏ ମତେ ଗୀତ ବଜେଇବାକୁ ମାନେ ଗୀତ ବି ମୋର ଭଲ ହୁଏ ବାକି ଭୟସ ବେଳେ ବେଳେ ବିଗିଡିଯାଏ।
ଆ ଆପଣ ମତେ ଗୀତ ଶୁଣେଇ ପାରିବେ। ଗୀତ ଗାଇବେନି ଗାଇବେନି ହଁ ପସିବୁଲ ନାଇଁ ଯେତେବେଳେ ଆଣ ସୁବିଧା ଟିକେ ଟିକେ ବୋଲି
ଆଚ୍ଛା ଆଚ୍ଛା ଆଛା ନୋ ପ୍ରୋବ୍ଲେମ୍।
ହଁ। ବୁଝିବା କଥା ଆଉ ଆପଣ ଓ ଓ ରୋଷେଇ କରିବାକୁ ଭଲ ଲାଗେ।
ହଁ କିଚେନ ରୁମରେ ପ୍ରାୟ ଟାଇମ୍ ପସିଥାଏ ବାକି ଜିନିଷ ଏଟା ଯୋଉଟା ହୋଟେଲରେ ଯେମତି କଲେ ତାଙ୍କର ଟିକେ ମାନେ ବାରମ୍ବାର ହାତ ଧୁଅନ୍ତି। ଏଇଟା କରନ୍ତି ଘରେ ସେଇଟା କଲା ବେଲୁ ମୋ ମାମା ରାଗିଯଏ।
ଓହୋ।
ହଁ ସେଥିପାଇଁ ମୋତେ କହନ୍ତି କି ନାଇଁ ତୁ ରୋଷେଇ ଘରେ ପସେ, ଯାହା କଟାକଟି କାମ ତୁ କରିଦେ, ରୋଷେଇ କାମ ଯାହା କରିବ ତାଲେ ବେସିନ୍ ପାଖକୁ ଜମା ଯିବୁନୁ, ଥରିଏ ହାତ ଧୋଇଲୁ ତା ଦେହେ ଯା
ମୁଁ କହିଲି ନା ଆପଣ ହାତ ପୋ ଛି ଦଉ ନାହାଁନ୍ତି।
ନାହିଁ ନାଇଁ ପଛେ କିନ୍ତୁ ମୋର ଟିକେ ଆ, ହରକତ ଗୁଡା ଟିକେ ସେମିତିଆ। କି ମୁଁ ଏମିତି ହାତ ଧୋଇଲି ପାଣି ନେଇକି ମାମା ଉପରୁ ପକେଇ ଦୋଉଥିବି।
ଏ ସେଇଭଳିଆ କଲେ ତ ସେଇଭଳିଆ କଲେ ତ ନିହାତି ଆପଣଙ୍କୁ ଗାଳି ଶୁଣିବାକୁ ପଡିବ, ତ ସେମିତି କିଛି ନାହିଁ ମୁଁ ବି ସେଇଭଳିଆ ଟିକେ କରେ, ଯେଟା ପାଇଁ ଇଚ୍ଛା ହେଇଥିଲେ ମୋ ହାତ ଧୋଇକି କାଇଁ ମାମା ପିଠିରେ ବୋଳିବେ, ସିଏ ଆହୁରି ଚିଡିବ।
ମୁଁ ତ ଖାଇସାରିକି ହାତ ମୁହଁ ଧୋଇ ସାରିଲା ପରେ ମାମା ଯାହା ବି ପିନ୍ଧିଥାଉ ସେ ଲକ୍ଷେ ଟଙ୍କିଆ ଶାଢୀ ହେଲେ ବି ଭାଇ ତା ଦେହରେ ଯାଇକି ମୁହଁ ପୋଛିଦେବି।
ଓହୋ। ଆଉ ଆଉ ଆ କଣ ବୁଲାବୁଲି କରିବାକୁ ରଜରେ ପ୍ଲାନିଙ୍ଗ କଣ ଅଛି?
ଆଉ ଉଁ, ଯାହା ତୁ ଯେମିତି ସେଟିଙ୍ଗ ବଗେର ଯାହା ଅଛି ବାକି ବୁଲାବୁଲି ଯାହା ପ୍ଲାନ୍ ଅଛି, ଆଉ ଆପଣ ମାନେ ଗୋଟେ ଉଁ ପିଲାଟାର ଫଟୋ ବି ଉଠେଇବାର ଅଛି।
ଭଲ ଆଉ ଏନଞ୍ଜୟ ଆଉ କୁଆଡେ ବୁଲାବୁଲି
ଅଁ, ବୁଲାବୁଲି ଏତେ କିଛି ପ୍ଲାାନ୍ ନାଇଁ ଗାଁକୁ ଯାଇଥାନ୍ତି, ବାକି ଗାଁକୁ ତ ଯିବିନି କାରଣ ଗାଁ ରେ ସବୁ କାମ ସାରିଦେଇ ପଳେଇ ଆସିଚି ଆଗୁଆ।
ଓହୋ ଆଉ ଆପଣଙ୍କୁ ଗାଁ ରେ ରହିବାକୁ ଭଲ ଲାଗେ?
ଗାଁରେ ରହିବାକୁ।
ଆଜ୍ଞା।
ଆଗରୁ ଭଲ ଲାଗୁଥିଲା ବାକି ଏବେ ବି ଭଲ ଲାଗେ, ବଟ୍ ଏଆ ଆ, ସମ ଟାଇମ୍ ମାନେ କି ଭଲ ଲାଗେନି ଆଉ, ମାନେ କିଛିଟା ଟାଇମ୍ ମାନେ କି ମାନେ କିଛିଟା କାରଣରୁ ମାନେ କିଛି ଟା ରିଜନ୍ ରୁ ଭଲ ଲାଗେନି ଆଉ।
ଯୋଉ ଟାଇମ୍ ରେ ଗାଁରେ କେହି ନଥିବେ ମାନେ ବୋରିଂ ଲା
ହଁ, ହଁ, ହଁ, ନ-ହଁ ସେଇ ପାଇଁ ତ ଭଲ ଲାଗେନି ମାନେ କି ଏବେ ପଢାପଢି ଟାଇମ୍ ଟା ସବୁ ଫ୍ରେଣ୍ଡସ୍ ମାନେ ଅଲଗା ଅଲଗା ହେଇଗଲେ। ଗାଁରେ କେହି ନାହାଁନ୍ତି ସେଇଟା କଣ ଭଲ ଲାଗେ। କିଅ ସେଇ ତ ସାଙ୍ଗମାନେ ଥିବେ। ଭାଣ୍ଡାମି କରୁଥୁବୁ ସେ ଭଲ ଲାଗିବ।
ହଁ ସେଇଭଳିଆ ଚଳେ ସାଙ୍ଗ ସାଥୀ ତ ସବୁ ଚଳେ ତ ଆଉ ଆପ ଆପଣଙ୍କ ଘର ପାଖରେ କଣ ଏମିତି ପ୍ଲେସ୍ ଅଛି ଆପଣ ବୁଲିବାକୁ ଯାଇଚନ୍ତି।
ମାନେ ଘରେ ନା ଗାଁରେ ନା ଏଠି।
ହଁ ଯୋଉଠି ବି ଚଳିବ।
ଏଇଠି ହେଲେ ଏଠି ଗୋଟେ ଅଛି ଠୀ ଆଁ ରାଣୀଙ୍କ ଗାଧୁଆ କୁଣ୍ଡ ଗୋଟେ ଅଛି ଓକେ। ସେଟା ଗୋଟେ ହିଡେନ୍ ପ୍ଲେସ ତ ସେଟା ଗୋଟେ ହିଡେନ ପ୍ଲେସ ଟା ମାନେ। ଷ୍ଟି ଏତିକି ଯାଇନାହାନ୍ତି ହେଲା ବାକି ପ୍ରାୟ ମାନେ କିଏ ମଝେରେ ମଝି ଟୁରିଷ୍ଟ ମାନେ ବୁଲିବାକୁ ଆସ ଶିଶୁଳ ବାଡ଼ ସେଇ ଜାଗା ବଟ ଆମେ ମାନେ ଯାଇକି ଡେଲି ବୁଲୁ ଥିଲୁ।
ଆଉ ଆପଣଙ୍କ ଘର ପାଖରେ ଯୋଉ ଗୋଟେ ସାଇ ମନ୍ଦିର ଟି ଥିବ ସେଇ ଠି ତା ଆଗକୁ ଗୋଟେ ଦୟାାନଦୀ ଅଛି।
ହୁଁଁ ଦୟାନଦୀ ବ୍ରିଜ।
ଆପଣ ସେ ବିଷୟରେ ଜାଣିଛନ୍ତି ସେଠି ଆମର କିଛି ପୁରୁଣା ହିଷ୍ଟ୍ରୀ ଅଛି ସେ ଉପରେ
ଅ ହଁ ବାକି ତା ବି ସହିତ ଏତିକି ଜାଣିନି ଯୋଉ ତମେ ଜାଣିଛ କୁହ।
ମୁଁ ତ ଜାଣିଛିି ସେଠି ଯୁଦ୍ଧ ହେଇଥିଲା ଯୋଉ କଳିଙ୍ଗ ଯୁ
କଳିଙ୍ଗ ଯୁଦ୍ଧତ ହେଇଥିଲା।
ସେଠି ଯୋଉ ଅଶୋକ ଥିଲେ ସେଇଠି ଅଶୋକ ଯୋଉ
ମୂର୍ତ୍ତି ବି ତାଙ୍କର ହେଇଛି।
ଚଣ୍ଡା ଆଶୋକ ରୁ ଧର୍ମ ଅଶୋକରେ ପରିଣତ ହେଇଯାଇଥିଲେ।
ହୁଁ।
ଶ୍ରୀ ଅଛି।
ହଁ ବାକି କଳିଙ୍ଗ ଯୁଦ୍ଧ ତ ଏବେ ବି ହଉଛିି ବେଳେ ବେଳେ ସେ ଦୟା ନଦୀ ଉପରେ।
ଏବେ ହଉଛି ମୁଁ ତ ଜାଣିନି କାହିଁ ତ ସେଇଠୁ ବୁଦ୍ଧଙ୍କର ତ ଅଛି ପ୍ରତିମୂର୍ତ୍ତି।
ହଁ ହଁ ହଁ ହଁ ବୁଦ୍ଧ ଙ୍କର ଅଛି।
ଆମ ଘର ଗୋଟେ ହ। ଆମ ଘର ପରେ ଗୋଟେ ଘରଟେ ଅଛି ଆମେ ତାଙ୍କ ସେ ଘରେ ତିଆରି ହେଲା ଟାଇମ୍ କକୁ ଆମେ ସବୁ ଛୁଆ ଛୁଆ ହେଇଗଲୁ ଆମେ ଯିବୁ ତାଙ୍କ ଛାତକୁ ତାଙ୍କ କୁ ଯାଇ ଦେଖିବୁ ଧଉଳି ଧୋଉଳିୁ ଯେଉଁ ମୁଣ୍ଡି ଉପର ମୁଣ୍ଡି ଯୋଉ ତିନିଟା ବାହାରିଛି ଆମେ ଦେଖୁ ସେଟା ଦେଖ ଦେଖାଯାଉଛି କି ନା ତାଙ୍କ ଛାତ ଉପରୁ ଭଲ ସେ କ୍ଲିୟର ଦେ ଦେଖାଯାଏ ତାଙ୍କ ସାଥିରେ କିଲ ଦେଖାଯାଏ ତାଙ୍କ ସାଥିରେ ଯୋଉ ଏଇଟା ଦେଖାଯାଏ ଲିଙ୍ଗରାଜ ମନ୍ଦିର ଦେଖାଯାଏ ରାଜାରାଣୀ ମନ୍ଦିର ଦେଖାଯାଏ
ହଁ ଆରେ ସେପଟେ ଆଡ଼େ ଗା ଗାଡ଼ିରେ ମାନେ ମୁଁ ଗଲାବେଳକୁ ସେପଟେ ଦୂରରୁ ଦେଖା ଯାଉଥିବ।
ହଁ। ଦେଖିବାକୁ ଭଲ ଲାଗେ ମତେ ତ ମାନେ ଭାରି ଭଲ ଲାଗେ ସବୁ ଭି
ଫିରବି ନାଇଁ ନାଇଁ ନାଇଁ ଫିରବି ତମେ କୁହ ନା କି ତମେ ମାନେ ଭୁବନେଶ୍ୱର ହେଇକି ଭୁବନେଶ୍ଵର ଜାଗା ବୋଲିନ।
ଏ ମୁଁ ବୁଲିଛି ବୋଲି କହିଲି କଣ।
ନା ନା ମାନେ ଫେର ବି ଧଉଳି କେତ ଥର ଯାଇଛ?
ଧଉଳି ଦିଥର ଯାଇଚି, ମାନେ ମାତ୍ର ଦିଥର ମାନେ ଛୋଟ ବେଳେ ମାମୁଙ୍କ ଥରେ ଯାଇଥିଲି ଆଉ ଏବେ ଜଷ୍ଟ ଆର ବର୍ଷ ଯାଇଥିଲି ମୋ ବର୍ଥଡ଼େ ଦିନ ଯାଇଥିଲି ସାଙ୍ଗ ସହିତ।
ନାଇଁ ମାନେ ତ ମାନେ ଭୁବନେଶ୍ଵରରେ କି ଧଉଳି ଦିଥର ଯାଇଛ।
ହଁ ଆଉ ପଚାରନ୍ତୁ ନନ୍ଦନ କାନୁନ କେତେ ଥର ଯାଇଛି ଥିଲି ଆଁ ସେଇଟା ବି ଦିଥର ଯାଇଛି।
ଏହି ହି
ବାକି ଘର ଘର ପାଖେ ରେଷ୍ଟ୍ ଷ୍ଟେଟ୍ ମ୍ୟୁଜିୟମ୍ ଅଛି। ସେଇଟା ତିନି ଥର ଯାଇଥିଲି ଆଉ ଗ୍ୟାଲେରୀଆ
ହଁ ଷ୍ଟେଟ୍ ମ୍ୟୁଜିୟମ୍ ହଁ ଷ୍ଟେଟ୍ ମ୍ୟୁଜିୟମ୍ ତ ମୁଁ ଯାଇଛି ଥରେ କରାଯାଇଛି।
ମୁଁ ଗ୍ୟାଲେରିଆ ଯାଇନି ମାନେ ଆମ ଘର ପାଖରେ ଗ୍ୟାଲେରିଆ ଥାଇକି ମୁଁ ଯାଇନି।
ନାଇଁ ମାନେ ଗ୍ୟାଲେରିଆ ବୁଲିବା ପାଇଁ ଭଲ ଆଜ୍ଞା ତାଗିଦ୍ ଆ ଭଲ ଆଉ।
ମୁଁ ଗ୍ୟାଲେରୀଆ ବାହାରୁ ଦେଖିଛି ଏଇଟା ଏଇଟା ଗ୍ୟାଲେରୀଆ ବୋଲି ଜାଣିଛି। କିନ୍ତୁ ଭିତରକୁ ଯାଇକି ଦେଖିନିକି ସେଟା କେମିତିଆ କଣ ବାକି ଯୋଉମାନେ ସବୁ ପୋଷ୍ଟ ଫୋଷ୍ଟ କରନ୍ତି ଆମେ ଦେଖିଦଉଛୁ ଆଉ। ଆଉ ମୁଁ ଆଉ ଗୋଟେ କଥା ବି କହିବି ଆଉ ଗୋଟେ କଥା ବି କ କହିବି ମୁଁ ରାଜାରାଣୀ ମନ୍ଦିର ଏଇ ଯାଏ ବି କେବେ ଯାଇନି।
ଏ ଭାଇ ଇଏ ଇଏ କି କଥା। ନାଇଁ ମାନେ ମୁଁ ବି ଯାଇନି ରାଜରାଣୀ ମନ୍ଦିର ମୁଁ ବି ଯାଇନି ବାବା ମାମା ବହୁତ ଥର ଯାଇଛନ୍ତିମାନେ ମୁଁ ଏଇଠି ଥାଇକି ମୁଁ ମନା କରିଦିଏ କି ନାଇଁ ମୋର ଯିବାର ଇଚ୍ଛା ନାହିଁ ମାନେ କିଛି ତ ଗୋଟେ ରିଜନ ରହିଯିବ କି ନାଇଁ ମୁଁ ଯାଇପାରିବିନି।
ହଁ ମୁଁ ସେଇ ରାଜାରାଣୀ ମନ୍ଦିର ବାହାରେ ଦେଖିଦେଇଛି ବାହାରେ ଦେଖିଦଲେ ତ ଗଲା ଭିତର ଦେଖିବା କଣ ଦରକାର।
ଲିଙ୍ଗରାଜ ମନ୍ଦିର?
ଆଉ ଲିଙ୍ଗରାଜ ମନ୍ଦିର କଣ ହଁ ମୁଁ କହୁଛି ଲିଙ୍ଗରାଜ ମନ୍ଦିର ଯାଇଛି ଚାରି ପାଞ୍ଚ ଥର ଖଣ୍ଡେ ଯାଇଛି। ଆଜି
ଆଚ୍ଛା।
ଆଉ ପୁରୀ ପଚାରୁନାହାଁନ୍ତି ପୁରୀ କେତେ ଥର ଯାଇଛି।
ପୁରୀ କେତେଥର?
ଦି ଥର। ସେ ତିନି ଥର ତିନି ଥର ମାନେ କୋଉ ଦଶ ବର୍ଷ ତଳେ ଲାଷ୍ଟ ଯାଇଥିଲି। ମୁଁ ଏଯାଏ ପୁରୀ ବି ଯାଇନି।
ମାନେ କଣ ମନ୍ଦିର ମାନେ ତିନିଥର ଯାକ ମନ୍ଦିର ଦର୍ଶନ କଲ
ଠାକୁର ଦର୍ଶନ କରିଛି ହଁ ମାନେ ଥରେ ଯାଇ ଥିଲି ମୋର ଏମିତି ୱାନ୍ ସାଇଡ଼ ପୋଡି ହେଇ ଯାଇଥିଲା ତ ଆଈ ମାନସିକ ରଖିଥିଲା କି ମୋ ନାତୁଣୀ ଭଲ ହେଲା ପରେ ତାକୁ ଆଣିକି ବାଇଶି ପାହାଚରେ ଗଡ଼େଇବି ବୋଲି ତ ସେ ବାଇଶି ପାହାଚରେ ଯାଇକି ଗଡ଼ିଥିଲି।
ଆଚ୍ଛା ତ ବାଇଶିଟା ଯାକ ପାହାଚରେ ଗଡ଼ିଲ।
ହଁ ମୁଁ ଗୋଟେ ଗୋଟେ ପାହାଚ ଗଡିଲି ମୋ ଆଈ ଗୋଟେ ଗୋଟେ ପାହାଜରେ ଆସି ମତେ ଧରିଲା ବାବା ମ ବାବା ଆଉ ଆଈ ବାବା ଗଡେଇଲେ ଆଈ ଧରିଲା ଗୋଟେ ଗୋଟେ ପାହାଚ। ମୋତେ କିନ୍ତୁ ଗଡି ବାକୁ ଭଲ ଲାଗୁଥିଲା। ରହୁନଥିଲି ଖାଲି ତ ଗ। ଯାଉଛନ୍ତି ସାଙ୍ଗ
ନାଇଁ ସେ ଲମ୍ବା ଲମ୍ବା ପାହାଚ ନା।
ହଁ ବେଶି ଗଡିଲେ ବି ଯଦି ଜୋ ଯୋଉଠି ଗଡିବ ସାଙ୍ଗେ ମୁଣ୍ଡ ମୁଣ୍ଡ ଫାଟିଯିବ ଛୋଟ ଟେ ଛୁଆଟେ ଥି ଥିଲୁନା ହଁ ହଉ ଆପଣଙ୍କ ସହ କ ମତେ ଭଲ ଲାଗିଲା। ମୁଁ ରଖୁଛି ପୁନଶ୍ଚ କ କଥା ହେଇପାରିବା ଆଉ।
ଆଜ୍ଞା ଆଜ୍ଞା।
ଆଜ୍ଞା।